ମସ୍କାର ବନ୍ଧୁ।
କଣ ଖବର?
ବନ୍ଧୁ ବହୁତ ଭଲ। ଆପଣଙ୍କର?
ହଁ ମୋର ବି ଭଲ ବନ୍ଧୁ।
ଆଜ୍ଞା, ଆପଣଙ୍କ ଧିଅ କେମିତି ଅଛି ବନ୍ଧୁ?
ବନ୍ଧୁ ଦେହ ତ ଭଲ ଅଛି। ଆପଣଙ୍କର?
ଦିହ ବି ବହୁତ ଭଲ ଅଛି, ଆପଣ ଘରେ କେମିତି କଣ ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ?
ଆଜ୍ଞା ଆମୋ ଘରେ ଟିକେ ମୋ ବାପାଙ୍କ ଦିହ ଟିକେ ଖରାପ ଅଛି।
ବାପାଙ୍କ ଦେହ କଣ ହେଇଛି କି?
ବାପାଙ୍କର ହେଇଛି ଟିକେ ଅମ ବାପାଙ୍କର କଉଠି ଯାଇଥିଲେ, ବାପା କୋଉଠି ଗଳି ପଡିଛନ୍ତି। ତାଙ୍କର ଟିକେ ମାଡ଼ ଅଁ ହେଇଯାଇଛି କୋଉଠି। ତାଙ୍କୁ ଟିକେ ନେଇ ଯାଇଥିଲି ଇ ଡାକ୍ତରଖାନା ଏଇ ଆସିକି ଏବେ ମୁଁ ବସିଚି। ଆଉ ଗାଁ ଗାଁରୁ ଯେତେ ମୁଁ ଆସି ପହଞ୍ଚିଲା କୁ ଆଉ ଲାଇନ୍ ହିଁ ପଲା ମୁଁ ଟିକେ ଆସିକି ଆମ ଗାଁରେ ମୁଣ୍ଡରେ ଟିକେ ବସିଛି।
ଆଚ୍ଛା ବନ୍ଧୁ ମୋର କହିବା କଥା ହେଲା ଅଁମ ଆପଣ ମୁଁ ହୁଁ ଆଉ ଆମ ସାଙ୍ଗରେ ଯୋଉ ଥିଲେ ଦୁଇ ଜଣ ବନ୍ଧୁ। ଆମେ ଏକ ଉଁ ସ୍ଥାନକୁ ଯିବା ବୁଲିବାକୁ କି?
ଆଜ୍ଞା ମୋରି ଆଭାରି ଇଚ୍ଛା ହଉଛି, କୋଉଠି କହୁନାହାନ୍ତି? ଆପଣ ଯିବାକୁ ବୁଲିବାକୁ ଯିବା।
ଆଚ୍ଛା ବନ୍ଧୁ ଉଁ ଉଁ ଆମର ଘରଠୁ ଉଁ ସତୁରି କିଲୋମିଟର ଦୂରରେ ପାରାଦୀପ୍ ଏକ୍ ପାରାଦୀପ୍ ବନ୍ଦର ଏକ ଅଛି। ସେଠାକୁ ଆମେ ଯିବା କି?
ଆଜ୍ଞା ଯିବା ଆଜ୍ଞା ଆପଣ ଯୋଉ କହୁଛନ୍ତି ମୁଁ ଗି ଆପଣଯେ ସହମତ ଯିବା ଆପଣ ଯଉଁ ପାରାଦ୍ୱୀପ ମୁଁ ଯାଇଥିଲି ଆପଣ ଛୋଟବେଳେ ପାରାଦ୍ୱୀପି ଅ ଅ ଆଉ ମୋର ମନ ନାହିଁ ସେଠି ଆପଣ କେମିତି କଣ ଏବେ ଜାଗା ହେଲାନି? ଆପଣ ଯାଇଥିବେ ଯଦି ମରି ମନ ନାହିଁ ତ କହୁଛନ୍ତି ସେ ବହୁତ ଭଲ ହେଇଥିଲେ ମୋ ସାଙ୍ଗମାନେ ଯାଇଥିଲେ, ଆପଣ କହୁଛନ୍ତି ଆପଣଙ୍କ ସାତି ହିଁ ମୁଁ ଯିବି, କଉଁ ଦିନ କୁହନ୍ତୁ? ଆପଣ ଯିବା।
ବନ୍ଧୁ ମୁଁ ପାରାଦିପି ତ ଗଲିଣି ଚାରି ରରୁ ପାଞ୍ଚ ଥର। ବନ୍ଧୁ ମୁଁ ଗତ ଦୁଇ କି ତିନି ବର୍ଷ ହବ ଆଉ ଯାଇନାହିଁ। ବର୍ତ୍ତମାନ ସରକାର ଏବେ ନୂଆ।
ଆଜ୍ଞା।
ନୂଆ ଭଳି ସବୁ ତିଆରି କରିସାରିଲେଣି ଏବଂ ସେଠାରେ ଆଗ ଭଳି ଯାହା ଥିଲା, ଏବେ ସବୁ କିଛି ନୂଆ ହେଇ ସାରିଲାଣି ତ ବନ୍ଧୁ ଆମେ ଏକ ଅଟୋ କରି ଆମ ସାଙ୍ଗ ଆପଣ ମୁଁ ଆମର ଯେଉଁ ଦୁଇଜଣ ବନ୍ଧୁ।
ଆଜ୍ଞା।
ଯି ଯିବା।
ଆଜ୍ଞା ମୁଁ ବି ବହୁତ ଖୁସି ଅଛି, ଆପଣଙ୍କ ଜସ୍ ସାଙ୍ଗ କହୁଛନ୍ତି, ଅଟୋ କରି ଯିବା, ଆମ ଅଟୋରେ ତମେ, ଆଉ ମୁଁ ଆହୁ ଦିଟା ମାନେ ଆମ ଗାଁରୁ କିଛି ବିଠ ବଡ଼ ଭାଇ ନା ଆପଣଙ୍କ ଗାଁରୁ ବଡ଼ ଭାଇ ଜଣେ ଦିଜଣ ନେଇକି ପାରାଦ୍ୱୀପ ଯିବା ଗାଧୋଇକି ଏ ଯୋଉ ପୂଜାପଣ କହୁଛନ୍ତି ତ ଅଛି ଗୋଟେ ଗାଧେଇବା ପାଇଁ ସେଠି ଗାଧେଇକି ଆସିବା ବୁଲିବାଲି ଖାଇ ପକି ଆସିବା କଣ କହୁଛନ୍ତି।
ଆଚ୍ଛା ବନ୍ଧୁ ସେଠାରେ ଏକ ବଡ଼ ସମୁଦ୍ର ଅଛି। ବୁଝିଲେ କି ସେଇ ସମୁଦ୍ରରେ ଆମେ ଗା ଧୋଇବା ଏବଂ ଅନ୍ୟ ଏକ ଜାଗାରେ ପଥର ସବୁ ବଡ଼ ବଡ଼ ତପ୍ ପଡିଛି ସମୁଦ୍ର କୂଳରେ ଏବଂ ସେଠାରେ ଆମେ ବସିବା। ଏବଂ ସେଇଠି ଏକ ଅ ବଗିଚା ଅଛି ସୁନ୍ଦର ବଗିଚା। ଯେଉଁଥିରେ କି ଚଳଚିତ୍ର ହେଲା ବେଳେ ସେଠାରେ ସବୁ ଉଁ ମୁଁ ସେତେବେଳେ ସବୁ ହୁଁ ଛବି ଉ ଛବି ଦେଖାଯାଏ। ଏବଂ ସେଠାରେ ବହୁତ ଝାଉଁ ବଣ ଅଛି ବଣଭୋଜି କରିବାକୁ ବହୁତ ସୁବିଧା ଅଛି।
ଆଜ୍ଞା। ଆପଣ ଯୋଉ କହୁଛନ୍ତି ଭୋ ଭୋଜି କରିଆ ଆପଣ କଣ କହୁଛନ୍ତି ଆପଣ ଯୋଉ କହୁଛନ୍ତି ଆମେ ପଳେଇଆ ଯି ଯିବା ଭୋଜ୍ ବୁଲିଆକୁ ପାରାଦ୍ଵୀପ ସେଇଟା ଆପଣ ଭୋଜି କଲେ କେମିତି ହବ? ଆପଣ ନ ଖାଇକି ଭୋଜି ଗୋଟେ କରିଆ ଗାଧୋଇବା ଇଏ କରିବା ଭୋ ଭୋଜିକରି ।
ଆଛା ବନ୍ଧୁ ତମ କଥା ମୁଁ ବୁଝୁଛି ଯେ ବନ୍ଧୁ ଆପଣ ଯେପରି କହୁଛନ୍ତି ଗାଧେଇବା ଗାଧେଇଲେ ସମୁ ଦ୍ରରୁ ଆଉ ଉପରକୁ ଆସିବାକୁ କୋଉ ମନ ହବନି।
ଆଜ୍ଞା ଆଜ୍ଞା ଆପଣ ଯୋଉ କହୁନାହାନ୍ତି ଯୋଉ ଗାଧେ ଆପଣ ଯୋଉ କହୁଛନ୍ତି ଗାଧୋଇକି ଆଜ୍ଞା ହଁ। କୁହନ୍ତୁ ଆପଣ କହିସାରନ୍ତୁ ମୁଁ ଆପଣଙ୍କ ବନ୍ଧୁଙ୍କୁ କହିବି ଆପଣ କୁହନ୍ତୁ।
ବନ୍ଧୁ ଆପଣ ଯୋଉ କହିଲେ ବଣଭୋଜି କରିବା ପାଇଁ ବନ୍ଧୁ ଆପଣ ସମୁଦ୍ରରେ ଗାଧେଇଲେ ଉପରକୁ ଆସି ପାରିବା ନାହିଁ ଆଉ ବଣଭୋଜି ଖୋଲା ବେଳକୁ ବହୁତ ବିଳମ୍ବ ହେଇଯିବ ପୁଣି ଆମକୁ ଘରକୁ ଫେରିବାର ଅ
ଆଜ୍ଞା। ଆଜ୍ଞା ଆପଣ ଯୋଉ କହିଲେ ଆମେ ଯୋଉ ଉପରୁ ଗାଧେଇବାକୁ ଗଲେ ସମୁଦ୍ରକୁ ଆମେ ଆଉ ଉଠିବାନି ମୁଁ ତ କହୁଛି ଆପଣ ଯଉ ଆମେ ଫିଷ୍ଟ ଯୋଉ କରିଆ ଯୋଉ ଏଠି ଆମେ ରୋଷେଇଆ ଆମେ ଯୋଉ ବଣଭୋଜି କରିଆ ଆପଣ ଯୋଉ କହୁଛ ସେଠୁ ଆମେ ଯାଇକି ସାଙ୍ଗମାନଙ୍କ ସହିତ ଆମେ ବନ୍ ଯୋଉ ଭୋଜି କରିସାରିଲା ପରେ ଆ ଆମେ ଯିବା ଗାଧେଇବା ଗାଧୋଇ ଆସିକି ଖାଇ ପିଇକି ଘରକୁ ପଳେଇଆସିବା ଆପଣ କଣ କହୁ ଯଦି ଏତେ ଡେରି ଡେରି ହେଲେ ଡେରି ଡେରି ଟିକେ ହବ ଆପଣ ଘରେ କହିଦେବେ ବୁଲିଆସୁଛି, ଟିକେ ଡେରି ହବ ସନ୍ଧ୍ୟା ବେଳକୁ ଆମେ ଘରେ ପହଞ୍ଚିିଯାଇଥିବା।
ବନ୍ଧୁ ମୋର କଥା ଶୁଣନ୍ତୁ ସେଠାରେ ସେଠାରେ ବଡ଼ ବଡ଼ କଙ୍କଡ଼ା ଏବଂ ମାଛ ଏବଂ ଅ କଇଁଛ ଭଳି ଅନ୍ୟାନ୍ୟ ପ୍ରକାର ଦୃ ଦୃଶ୍ୟ ଦେଖିବାକୁ ମିଳିବ ଏବଂ ସେଠାରେ ଶୁଖୁଆ ଶୁଖୁଆ ପାଇଁ ପ୍ରସିଦ୍ଧ। ପାରାଦ୍ୱୀପ ବନ୍ଦର କାରଣ ସେଠାରେ ବିଭିନ୍ନ ପ୍ରକାର ମାଛ ଯେପରିକି ରୋହି, ଭାକୁର ଉଁ - ଉଁ - ଉଁ ଶେଉଳ। ହଁ ଏପରି ମାଛ ଉଁ ଧରାଯାଏ ଏବଂ ବିକ୍ରି ମ ମଧ୍ୟ ହୁଏ ଯାହାଦ୍ୱାରା ଆମେ ସେଠାରେ ଆମକୁ ସେଠି କିଛି ଅସୁବିଧା ହବନି। କାରଣ ଆମେ ସେଠାରୁ ଯାଇ କି ପ୍ରଥମେ ଯିବା ଆମେ ଏଠୁ ବାହାରିଲେ ପ୍ର ପ୍ରଥମେ ଆମ ଅ ଅଟୋରେ ବସି ପାରାଦ୍ଵୀପରେ ପହଞ୍ଚିବା। ପହଞ୍ଚିକି ସେଠୁ କିଛି ଜଳଖିଆ ଖାଇଦେବା ଯେପରିକି ଉ ମାଛ ହେଉ କି କଙ୍କଡ଼ା ହେଉ ଖାଇକି ତା ତା ପରେ ଆମେ ସମୁଦ୍ରରେ ଯାଇ ଗାଧେଇବା ଗାଧେଇ ସାରିଲା ଆପଣ ଯୋଉ କହିଲେ ବଣ ଭୋଜି କରିବା ପାଇଁ ଗାଧେଇ ସାରି ଆମେ ବଣଭୋ ଭୋଜି ଆରମ୍ଭ କରିବା ନା
ଆଜ୍ଞା ଆଜ୍ଞା ଆପଣ ଆପଣ କହୁଛନ୍ତି ତ ମୁଁ ଆପଣଙ୍କ ସହମତ ଆପଣଙ୍କ ଯେଉଁ କହୁଛନ୍ତି ଆସି ଭୋଜି କରିଆ ଆପଣ ଯେଉଁ ଭୋଜି କରିଆ ଆମେ ତ ଇଏ ଆପଣ ସାଙ୍ଗଙ୍କ ଯୋଉ କହୁଛ ଆପଣଙ୍କ ସାଙ୍ଗ ଅଟୋ ଯୋଉ କହୁଛନ୍ତି। ଆପଣ ସେଇଠୁ ଆପଣ ସାଙ୍ଗ ଅ ଅଟରେ ସବୁ ଆମେ ଜିନିଷପତ୍ର ନେଇଯିବା। ଗ୍ୟାସେ କଡେଇ ଆଉ ଜିନିଷପତ୍ର କିଛି ନେଇଯିବା ଆଉ ଯାହା ଜିନିଷ ଯଦି ଆମେ ନ ମନ ଇଛା ମନ ନଥିବା ସେଇଠୁ ଆମେ କିଣିଦେବା କଣ କହୁଛନ୍ତି କୁହନ୍ତୁ।
ହଁ ବନ୍ଧୁ ନିହାତି ତାପରେ ବନ୍ଧୁ ମୋର କହିବା କଥା ସେଠି ଉଁ। ଦୁଇ ନଧୀ ଦୁଇ ନଦୀ ମଧ୍ୟ ମିଶିଛନ୍ତି ସମୁଦ୍ରରେ। ଏ ପାରଦୀପ ବନ୍ଦର ଯୋଉ ସମୁଦ୍ରରେ। ଦୁଇଟି ନଦୀ ମହାନଦୀ ଉଁ ମଧ୍ୟ ମିଶ ଦେଖିଛି ଆପଣ ଦେଖିବେ ସତ ଯେମିତି ଗୋଟିଏ ପଟୁ। ଲହଡି ଆସୁଛି ଆଉ ଗୋଟେ ପଟୁ ଉଁ ସ୍ଥିର ପାଣି ଯାଉ ଚି ଯାହା ଫଳରେ କି ଆପଣ ଦେଖିବେ ଆଶ୍ଚର୍ଯ୍ୟ ହେଇଯିବେ।
ଆଜ୍ଞା ଆପଣ ଯୋଉ କହୁଛନ୍ତି ବନ୍ଧୁ। ଯୋଉ ଆମ ଦେଖିବାକୁ ଯିବା ବୋଲି ମୁଁ ତ ଦେଖିନି କେବେ ମୁଁ ଛୋଟବେଳେ ଯାଇଥି ଥିଲି ଆପଣ ଯଉ କହୁଛନ୍ତି ଆପଣ ଟେ ମୋତେ ଦିଏ ଦେଖିନି କଉଠି କ ଖାଏ ମାନେ। ୟ ଅଛି ବୁରି ଯିବି ଆପଣ ଜାଣିଥିବେ ତ ମୁଁ ଛୋ ଟ୍ରୋଲ ଥରେ ଗାଧେଇଆକୁ ଯାଇଥିଲି ଆପଣ ମୋତେ ବଞ୍ଚେଇଥିଲେ ସେଠୁ ଆପଣ। ହଁ ମୁଁ ସେ ଏବେ ତ ମୁଁ ତ ମୁଁ ତ ଏବେ ପହଁରା ଶିଖିଗଲିଣି ଆପଣ ବଞ୍ଚେଇ ନା ଆପଣ କହିଦେବି ଗୁ କୋଉଠି ଖାଲ ଅଛି କୋଉଠି ଟିକେ ଉଞ୍ଚା ଅଛି ସେଟା ଖାଲି ଆପଣ ଟିକେ କହିଦେବେ।
ଆଚ୍ଛା ବନ୍ଧୁ ନିହାତି ମୁଁ କହିଦେବି ଆପଣକୁ। ଆପଣଙ୍କର ଯେପରି କିଛି ଅସୁବିଧା ନ ହବ। ସେ ଦାୟିତ୍ଵ ବନ୍ଧୁ ମୁଁ ନଉଚି କାରଣ ମୁଁ ଆପଣକୁ। ସାଙ୍ଗରେ ନେବି ବୁଲେଇବାକୁ ଆପଣଙ୍କର ଯଦି କିଛି ଅସୁବିଧା ହେବ।
ଆଜ୍ଞା।
ଘରେ ମତେ ଜୀବନରୁୁ ମାରିଦେବି।
ଆଜ୍ଞା ସେଟା ଇ ଆପଣ ଯୋଉ କହୁଛନ୍ତି ଆମେ ଆପଣ ଯୋଉ ଯୋଉ କହୁଛନ୍ତି ଯିବା ମୁଁ ବି ଆପଣଙ୍କ ଠା ଆଉ ମାନେ କହିବାକୁ ଗଲେ ମୁଁ ତମ ସାନ ଭାଇ ଭଳିଆ ହେବି ଆପଣ ସବୁ ବଡ଼ ହେବେ ଆପଣ। ହଁ ସେଇଟା ଆପଣ ଜାଣିଥିବେ ଆପଣ ସେ ସାନ ଭାଇ କି ଟିକେ ଦେଖିବେ ବୋଲି ଆପଣ କହିବେ ନା ଘରେ ଆଉ।
ଆଚ୍ଛା ବନ୍ଧୁ ଶୁଣନ୍ତୁ ବନ୍ଧୁ ଉଁ ତାହେଲେ ଆମର ଚାନ୍ଦା। ଦୁଇଶହ ଲେଖାଏ କରିବା।
ଆଜ୍ଞା ନା ନା ମୁଁ କହୁଛି ଆପଣ ଜ ଆପଣ ଯୋଉ କହୁ ଚାନ୍ଦା ଦୁଇ ଶହ ଲେଖା କରିବା ଆପଣ ଚାନ୍ଦା ଦୁଇଶହ କରିବା ଏମିତି କି ଆମର ଟିକେ ବଢ଼େଇଲି କରିବା ଚାନ୍ଦା ଆମର ଟିକେ ପାଖରେ ହବ ଆଉ ଟିକେ ବ ଭଲସେ ବୁଲିବା ଅଁ ରୋଷେଇ ଫୋଷେଇ କରିବା ଆଉ ଟିକେ ଆ ମାନେ ଭଲସେ ଟିକେ ଆଉ ଟିକେ ଆମ ଦୁଇଶହରୁ ତିନିଶହ ଟଙ୍କା ଭିତରେ ଆମ ତିନିଶହ ଟଙ୍କା ନୁହେଁ ଅଢେଇଶହ ଟଙ୍କା ଭିତରେ କରିବା କଣ କହୁଛନ୍ତି ବ
ଆଚ୍ଛା ବନ୍ଧୁ ତମ କଥା ର ରହିଲା ଚାନ୍ଦା କରିବା ଏବଂ ଚାରି ଜଣ ଯିବା। ଚାରି ଜଣ ଯାଇକି ସେଇଠୁ ବହୁତ। ମଜା କରିବା ସମୁଦ୍ରରେ ଗାଧେଇବା ମାଛ କଙ୍କଡ଼ା କଇଁଛ। ଇତ୍ୟାଦି ଦେଖିବା ଏବଂ ମାଛ କଙ୍କଡା ଖାଇବା ଯାହା ଦ୍ଵାରା କି। ଆମେ ବହୁତ ମଜା କରି ଘରକୁ। ରାତ୍ରି ସମୟରେ ଫେରିବା।
ଆପଣ ଙ୍କୁ କହୁଛି ବହୁତ ମଜା ହେବ ଆମେ ଗଲାବେଳୁ କି ମଜା ହେବ ଆସିଲା ମଜା ହେବ ଆପଣ ଯିବେ ଆ ଆପଣଙ୍କ ଭାଇ ଯିବେ କିଏ କହୁଛନ୍ତି ଆଉ ଅଟୋବାଲା ତ ଆପଣ ତ ସାଙ୍ଗ କହୁଛନ୍ତି ଆଉ ମୁଁ ଯିବି ମୋ ସହିତ ମୋର ମୋ ସାଙ୍ଗ ଯିବେ ନହେନେ ମୋ ବଡ ଭାଇ ଆମେ ଦି ଜଣ ଆପଣ ତିନି ଜଣ ପାଞ୍ଚ ଜଣ ଯିବା କଣ କହୁଛନ୍ତି ବନ୍ଧୁ।
ଆଚ୍ଛା ଆପଣ ବି ଯଦି ଏଇ ଅଟୋରେ ଜେଗା ହେବା ଦରକାର କାରଣ। ଚାରି ଜଣ ଗଲେ ଆମେ ଆରାମ ସେ ଯାଇଁକି ବୁଲିକି ପଳେଇ ଆସିବା। ବେଶୀ ଲୋକ ହେଲେ ଆମକୁ ବସିବା ପାଇଁ ଅସୁବିଧା ହବ।
ଆଜ୍ଞା ଆପଣ ଯୋଉ କହିଲେ ମୁଁ ଚାରି ଜଣ ଯିଆ ମୁଁ ମୋ ସାଙ୍ଗକୁ ହିଁ ନେବିନି କହିବିନି ଆମେ ମୁଁ ଯିବା ଆପଣ ଯିବେ ଆପଣଙ୍କ ଭାଇ ଯିବେ କିଏ କହୁଛନ୍ତି ଆଉ ସେ ଅଟୋ ବାଲା ଆପଣଙ୍କ ସାଙ୍ଗ ଆମେ ଚାରିଜଣ ହିଁ ଯିବା କଣ କହୁଛନ୍ତି।
ଆମେ ତାହେଲେ କାଲି କେତେବେଳକୁ ବାହାରିବା?
ଆମେ ମୁଁ କହୁଛି ଆମେ କାଲି ସକାଳୁ ବାହାରିଯିବା ନଅଟା ଭିତରେ ନା ଆଠଟା ଭିତରେ ଆମେ ବାହାରିଯିବା ଆ ଆଜି ଆମେ ମୁଁ କହୁଛି ଆଜି ଆପଣ କିଛି ଜିନିଷ ପତ୍ର ଯଉ କଢ଼େଇ ଡିସ୍ ଆପଣ ରଖିଦିଅନ୍ତୁ ଆଉ ଆ ଆପଣ କିଛି ରଖିଦିଅନ୍ତୁ ମୁଁ କିଛି କି ଆ ମୋ ପାଖରେ ଅଛି ମୁଁ କିଛି ରଖିଦେବି ଆଦି ଛତ୍ର ଆମକୁ ଏକା ସକାଳୁ କିଣିବା ସେପଟୁ ସେପଟୁ ଆମେ ପଳେଇବା।
ଆଚ୍ଛା ବନ୍ଧୁ କାଲି ତାହେଲେ ଆମେ ନଅଟା ବେଳକୁ ଏଠୁ ଭାରିବା। ଆଉ ପାରାଦ୍ୱୀପ୍ ରେ ଦୁଇ ଘଣ୍ଟା ଲାଗିବ ଆମେ ସେଠି ଯାଇ ପହଁଞ୍ଚିଯିବା।
ଆପଣ ଯଛନ୍ତି ଦି ଘ ଦିଇ ଘଣ୍ଟା ଆପଣ କହୁଛନ୍ତି ଦି ଘଣ୍ଟା ଆଣ ଲାଗିବ। ଆମେ ପହଞ୍ଚଯିବା ସେଠୁ ଆମ ବାଟେରେ କିଛି ଆପଣଙ୍କ ସାଙ୍ଗ କିଛି ମଜ୍ୟପାନ କରନ୍ତି କି?
ନାଇଁ ବନ୍ଧୁ ମୋର ସାଙ୍ଗ କିଛି ମଦ୍ୟପାନ କରନ୍ତୁ ନାହିଁ।
ଆପଣ ଯଉ କହୁଛନ୍ତି ମଦ୍ୟପାନ କରନ୍ତିନି। ସେଠୁ ଆମେ ଯିବା ସାଙ୍ଗ ହେଇ ଯିବା ବୁଲି ଯିବା କାଲି ବହୁତ ଖୁସି ହବା। ଆଉ ଆପଣ ଯୋଉ କହୁଛନ୍ତି ଆମେ ଯିବା ଏଠିକି ପାରାଦ୍ୱିପ୍ ଠିକି ଦେଖିବା। ଆମେ କାଲି ସାଙ୍ଗ ଆମ ଯୋଉ ବନ୍ଧୁ ଆମ ବଡ ଭାଇ ଆମେ କାଲି ଦେଖାହବା। ଆଜି ଆ ଆମେ ଆଉ ଏତେ ତ ନାହିଁ ମୁଁ ଯାଉଛି ଟିକେ ଆମ ଘରୁକୁ ଦେଖିକି ଡିଶ୍ ବିସ୍ କଣ କ ଅଛି ଆପଣଙ୍କୁ ଦେଖିଦିନି କଲ୍ କରିି ଆପଣ ବନ୍ଧୁ କଣ କହୁଛନ୍ତି।
ହଁ ବନ୍ଧୁ ନିହାତି।
ଆଜ୍ଞା ବନ୍ଧୁ।